ମୋ କଲ ଶୁଭୁଛି କି ତମକୁ।
ଆଜ୍ଞା। ତମକୁ ମୁଁ ଏଇଠି ବସିଛି ଆଉ ଆଉ ଆପଣ କଣ କରୁଛନ୍ତି।
ମୁ ଏଇ ଛାତ ଉପରେ ବୁଲୁଚି ଘହରେ ଗରମ ହଉଚି ଛାତ ଉପରେ ବସି ପବନ ଟିକେ ଖାଉଛି।
ଆଚ୍ଛା ହଁ ଆଜି ଭାତ ଚିକେନ ତମେ କଣ ଖାଇଛ?
ମୁଁ ଖାଇଛି ଆମର ଫ୍ରାଇଡ ରାଇସ୍ ହେଇଥିଲା।
ଆଛା ପ୍ରାୟ ଦଶଟା କେମିତି ହୁଏ।
ଫ୍ରାଇଡ ରାଇସ୍ ଯେମି ନମା ଆମର ବିରିୟାନୀ ହୁଏ ସେଇ ଟାଇପ ର ଫ୍ରାଇଡ ରାଇସ୍ ଟା ହେଇଛି ଆଉ ମୁଁ ବନେଇନି ଘରେ କ୍ଷମା ବନେଇଛନ୍ତି ମୁଁ ସେ ପଚାରିକି ସେ କହିବି
ସେ କରନି
ମତେ ରୋଷେଇ ଆସେ କିନ୍ତୁ ଏତେ ଆସେନି
ଭ ଆଛା
ହଁ ଟିକେ ନଏଜ ହଉଛି ଟିକେ ଟିକେ ଆଭଏଡ କର ସେଇଟାକୁ ହଁ ଯଉ କଣ କହୁଥିଲି କହିଲ ଆଉ ତମ ଦେହ ଭଲ ଅଛି।
ହଁ ଭଲ ଅଛି ଆଉ ତମର
ହଁ ମୋର ବି ଦେହ ଭଲ ଅଛି। ଆଉ ଘରେ ସମସ୍ତଙ୍କ ଦେ ଭଲ ଅଛି। ଓହୋ
ତମ ଘରେ ଆଣ୍ଟି
ହଁ ଆଣ୍ଟି ମଧ୍ୟହ ଭଲ ଅଛି ଆଣ୍ଟି କାମ କରୁଛନ୍ତି।
ଆଛା ଆଉ କିଏ ଅଙ୍କଲ ଆଉ ଭାଇ ଭଉଣୀ
ହଉ ବା ଆରେ ଟିକେ ନଏଜ ଆସୁଛି ତ ଟିକେ ସେଟା ମାନେ ଟିକେ ଉଠିକି ଟିକେ ପଳେଇ ଆସ ଅଲଗା ଟିକେ ନଏଜ ହଉନଥିବ।
ଆଉ ହଁ ହଁ କୁହ ଏବେ
ହଁ ଟିକେ ନଈ ଜ ଆସିଛି ତ ସେଇଟା ନ ଟା ଟିକେ ନହେଲେ ଅସୁବିଧା
ହଲୋ ଏବେ ଆସଛି।
ହଁ ଏବେ ଆସଛି ହଁ ହଁ ଏବେ ଠିକ ଆସଛି ଆଉ ଟିକେ କାମ କରୁଛ। ଛନ୍ତି ଆଉ ଦି ଜାଡ ସବୁ କାମରେ ବ୍ୟ ମୁଁ ତ ଆ ସାତଟା ବଳେ ପବନ ଖାଉଛି ପବନ ଖାଇବା ଜିନିଷ ନୁହଁ କିନ୍ତୁ ମୁଁ ପବନ ଖାଉଛି।
ଗରମ ତ ବହୁତ ହଉଚ ଆଉ।
ହଁ
ଆଉ ତମ ଘରେ ସବୁ ଭଲ ଅଛନ୍ତି।
ହଁ ଭଲ ଅଛନ୍ତି ଆଉ
ଓ ତମ ଭାଇ
ହଁ ମୋ ଭାଇ ବି ଭଲ ଅଛି
ଆଉ ତମେ କୁଆଡେ ରଜରେ ପ୍ଲାନିଂ କଣ କରଛ କୁଆଡେ ବୁଲି ଯିବା ପାଇଁ
ରଜରେ ସେମିତି କିଛି ପ୍ଲାନ୍ କରିନି ଦେଖିବା ଅଛି ତ ଆଉ କିଛି ଦିନ ଅଛି ଦେଖିବା ଆଉ
ହଁ ଦେଖ ମୋ ତ ଗାଁକୁୁ ଯିବାର ଥିଲା ଆ ମୋ ମାମା କହିଲେ କି ତମର ପରୀକ୍ଷା ଆସିଛି ପରୀକ୍ଷା ପାଇଁ ତମେ ଗାଁକୁ ଯିବା ଉଚିତ ନୁହଁ, କିନ୍ତୁ ଦେଖିଲାକୁ ମୁଁ କିନ୍ତୁ ଏଠି ପାଠ ପଢୁନି କିନ୍ତୁ ଗାଁକୁ ଯଉ ମେ ଆଉ ଦେଖ ରେ କୋଆଟେ ବୁଲିବାକୁ ଯାଉଛି ଆମ ଘର ପାଖରେ ତ ତିନିଟା ପାର୍କ ଅଛି ଗୋଟେ ଭାସ୍କେଶ୍ୱର ବ୍ରହ୍ମେଶ୍ୱର ମେଘେଶ୍ଵର ଦେଖାଯାଉ କୋଉ ପାର୍କ ଯାଇକି ମୁଁ ବୁଲୁଛି,
ହୁ ପାର୍କ ରେ ଲାଗେ ଧୋଳି ଲାଗେ
ଜଳି ଲାଗେନି
ଆଚ୍ଛା,
ଆମ ଘର ସାଇଡ ଘର ଗୋଟେ ପିଲା ଟେ କରେ ତାଙ୍କର ଦୋଳି ଲାଗିଥାଏ। ତମେ ଯଦି ଚାହିଁବ ତମେ ଆସିକି ତାଙ୍କ ଘରେ ଖେଳିପାରିବ କିଛି ଅସୁବିଧା ନାହିଁ ହଁ ହଁ,
ବ୍ୟାଓ
ହଉ ମୁଁ ମନା କରୁନି ଆପଣ ଆସିପାରିବେ।
ହୁଁ ଉଁ
ଆଉ ଆପଣଙ୍କ ଡ୍ରିମ୍ କଣ ଅଛି କଣ କରିବାକୁ ଆଗକୁ,
ଡ୍ରିମ ତ ସେମିତି କିଛି, ଆଜ କାଲି ଆଉ ଡ୍ରିମ ପୁରା ହବ କଣ ଡ୍ରିମ ତ ଏବେ ଘର ଲୋକ ଯାହା କହୁଛନ୍ତି ତମେ ସେଇୟା କରିବାକୁ ବାଧ୍ୟ ମୁଁ କାହା କଥା କହିପାରିବିନି ମୁଁ ମୋ କଥା ହିଁ କହୁଛି ମତେ ଘରେ ଘରେ ଯାହା କହିବ ମୁଁ ସେଇୟା ଏବେ କରୁଛି ତ ଏବେ ପ୍ଲସ୍ ଥ୍ରୀ କରୁଛି ତାପରେ ଆଗକୁ ବି କରିକି ଟିଚିଂ ଲାଇନରେ ଯିବେ ଆଉ
ଓ ସେଇଟା ହିଁ ଭଲ ଟିଚର ଗୋଟେ ହେବାଟା କଣ କ ଖରାପ କି ତମେ ତ ଯାହା ହଉ ପିଲାଙ୍କୁ ତ ନଲେଜ ଦବ ନା ତମେ ଯାହା ଗେନ କରିଥିବ। ଏଟ ଖରାପ ନୁହ,
ହଁଇ ଖରାପ ନୁହଁ ଯେ ହେଲେ ମୁଁ ପଢେଇ ପାରିବି କି ନାହିଁ, ପିଲାଙ୍କୁ ମୁଁ ମେନ କଥା ମୁଁ ବହୁତ ରାଗିଯାଏ ନା ଛୋଟ ପିଲା କୋଉଠି କି କୋଉଠି କଣ କରୁଥିବ କି ଦୁଷ୍ଟ ହଉଥିବେ କଣ କରୁଥିବେ ମୁଁ ମାରିବି ପିଲାଙ୍କୁ। ତ ସେଇ ସେଇପାଇ ଆଉ।
ସ୍ମାଇଲ ଦେଖିକି ଟିକେ ରାଗ ଟା କଣ୍ଟ୍ରୋଲ କରିଦବ ଆଉ ସେମିତି କିଛି ନୁହଁ ଆଉ ଏବେ ତ ଦଣ୍ଡ ମୁୁକ୍ତ ଅଞ୍ଚଳ। ହୋଇଯାଇଛି।
ହୁଁ,
ହଁ ସେଇଭଳିଆ ଆଉ ଆଉ ଆପଣଙ୍କୁ କଣ ରୋଷେଇ ମୋ ଡ୍ରିମ୍ ମୁଁ ଗୋଟେ ବ୍ୟାଙ୍କିଙ୍ଗ ଲାଇନେ ଯାଇକି ବ୍ୟାଙ୍କିଙ୍ଗ ଚାକିରୀ ଗୋଟେ କରେ ଆଉ କଣ ଡ୍ରିମ୍ ଅଛି। ଏଇନା ତ ପ୍ଲସ୍ ଥ୍ରୀ ଚାଲିଛି। ହଁ ଦେଖାଯାଉ କଣ ହଉଛି କଣ ଯାହା ଭାଗ୍ୟରେ ଲେଖା ହେଇଥିବ ସେହା ହବ ତ ହଁ ସେଇଟାଇପ ର ଆଉ ତମକୁ ଗପ ବହି ପଢିବ ଭଲ ଲାଗେ
ହଁ ଭଲ ଲାଗେ।
କେତେଟା ଗପ ବଢିଛ ମତେ କହିପାରିବ ଗପ ନାଁ ସବୁ
ଗପ ନହିଁ ସେମିତି କିଛି ମୋର ମନେ ନାହିଁ ମୁଁ ଖାଲି ଗପ ଜାଣିଛି ସେମିତି ଗୋଟେ ଗୋଟେ କଥା ପଢିଲେ କି ହଁ କିଏ ଗୋଟେ ମତେ କହୁଛି ହଁ ମୁଁ ଏଇ ଗପଟା ଜାଣିଛି କି ହଁ ଏଇଟାପରେ ଏଇଟା ହବ ସେଇଟା ହବ ଏମିତି ପ୍ରାୟ ଗ୍ପ ନା ମୋର ଏତେ ମନେ ବି ନାହିଁ। ତ
ମଁ କିନ୍ତୁ ଗପ ମନ ରହି ପାଠିକେ ଗ ପପ ମନ ର ମୋ ମାଇ ସେଇଭଳି ଆଉ ପାଠ ମନି ରହନି ଗପ ମନ ରହ ଆଉ ଆପଣଙ୍କ ସାଙ୍ଗସାଥି ଖବର କଣ?
ଭଲ ସେମିତି ଆଉ
ଆଉ ଆପଣଙ୍କ ସାଙ୍ଗ ତମେ ଆପଣଙ୍କ ସାଙ୍ଗ ତନୁଷା କିପରି ଅଛନ୍ତି।
ସିଏ ଭଲ ଅଛନ୍ତି।
ଓହୋ ଆଉ ଆପଣଙ୍କ କଲେଜ ସାଙ୍ଗ ସବୁ
ହଁ ସମସ୍ତେ ବି ଭଲ ଅଛନ୍ତି। ଭଲ ଅଛନ୍ତି ଏକ୍ଜାମ ଆସୁଛି ପଢ ପଢା ପଢ଼ି ପାରୁଛନ୍ତି ଆଉ
ଆଉ ଆଉ ଆପଣ କେତେ ବାଟ ପଢାପଢି କଲେଣି
ମୁଁ ସେମିତି ପଢାପଢି ମୁଁ ତ ଗାଁକୁ ଯାଇଥିଲି ଏବେ ଆସିଲି ଆସିଲା ପରେ ଏବେ ଯାହା ଟିକେ ଟିକେ ଫଷ୍ଟ ର ମୂଳରୁ ଷ୍ଟାର୍ଟ କରୁଛି ଷ୍ଟାର୍ଟ କଲା ପରେ ଦେଖ ଦେଖିବା କେତେ ବାଟ କଣ ଯାଉଛି ଆଉ
ହଁ ମୁଁ ଶୁଣିଛି ଆପଣ ବହୁତ ଟ୍ୟାଲେଣ୍ଟେଡ
କ୍ୟାରେଡ ନୁହଁ ସେମିତି ସେମିତି ବେଳେ ବେଳେ ହଉ ହ ହେଇଛି। ଯାଏ।
ହଁ ଆଉ ଆପଣଙ୍କର କଣ କହିଛନ୍ତି ମୁଁ ଭୁଲିଗଲି କଣ କହିଛନ୍ତିଣ ଆଙ୍କୁ ଆଉ ରଜ ବି ନୂଆ ଡ୍ରେସ ହେଇସାରିଲେଣି
ନାଇଁ ଆମର ଏବେ ହବନି ଆମର ମୋ ଜେଜେଙ୍କର ଆ ମୋ ମାମାର ଆମର ବକ୍ସିକିଆ ଅଛି। ଅ ଜୁଲାଇ ରେ ଅଛି ବୋଧେ ତ ସେଇଟା ସରିଲା ପରେ ଯାଇକି ନୂଆ ଡ୍ରେସ୍ ହବ ନା ଏବେ ଆଉ ହେଇନି ସେତେବେଳେଆ ଡ୍ରେସ୍ ହବ ଆଉ କଣ କମ କରିବି ଏବେ
ତାହେଲେ ତ ରଜ ପ୍ଲାନିଂ କରିଛନ୍ତି ନଥିବ ବୋଧେ ତମର
ନାଇଁ ନାାଇ କିଛି
ହଁ ପରୀକ୍ଷା ପାଇଁ ପଢ ପରୀକ୍ଷା ସହିତ ଜଳେେ ବୁଲିବା କଥା
ସେମିତି ଏଇଆଉ ଭାବ ଭି ଭାବିକି ପରୀକ୍ଷା ସରିଲା ପରେ ବୁଲିବି ବୁଲି ଭାବି ଭାବି ତାପରେ ତ ବୋଟେ ଏଜାମ ଆସୁଛି କ୍ଲାସ ହଉଛି ଆଉ କଣ ବୁଲ?
ହଉ ଆପଣ ଯଦି ମୋ ସହିତ କଣ୍ଟାକ୍ଟ ରଖିବେ ଆମେ ମିଶିକି ବୁଲି ପାରିବା
ଆଛା ହଁ ଠିକ ଅଛି।
ଆଜ୍ଞା ଆପଣ କୁଆଡେ ବୁଲି ଯିବାକୁ ଇଚଛା ଅଛି ଟିକେ କୁହନ୍ତୁ।
ବୁଲି ଯିବାକୁ ବୁଲି ଯିବାକୁ ତ ସବୁଆଡେ ବୁଲି ଯିବାକୁ ଇଚ୍ଛା ଅଛି ବୁଲିବା ପାଇଁ ମୁଁ ପୁରା ରେଡି ଆଗ ବାହାରିକି ବସିଥିବି ହଁ ମୁଁ ଚାଲ ଯିବା ବୁଲିବାକୁ
କିନ୍ତୁ ପରମିସନ ଠିକ ଟାଇମକୁୁ ନ ମିେଲେ ଫରେ ଅସୁବିଧା
ହଁ ସେଇଟା ହଉଛି। ସେଇଟା ହେଲା ଅସୁବିଧା କି ଯାଇ ପାରିବାନି ହେଲେ ମୁଁ ସବୁ ପାଇଁ ଟିକେ ହଁ ଯିବା ତା ବୁଲିବାକୁ ଯିବା ଆଉ
ଆଉ ତାହେଲେ ଚାଲିନାହାନ୍ତି ଗୋଟେ ପ୍ଲନ୍ କରିକି ଆମେ ଯିବାଇଦର ପୁରୀ ଯିବା ନହେଲେ ହେଲା ଯିବା
ହଁ ଯିବା ମୋର ମନା ନାହିଁ ମୁଁ ସବୁଥିରେ ସମ ହଁ ଯିବି
ହଁ ଆରେ ବୁଲାବୁଲି ଲାଇଫ ଟା ଅଛି ବୁଲାବୁଲି କରିବ ନା ନାଇଁ କେତେ? କେତେ ଘରେ ରହିବ ଯେ
ସେଇ କଥା ଏତେ ଦିନ ହେଲାଣି ତ ଘରେ ରହିଛେ ଏବେ ବଡ ହେଲେଣି ଟିକେ ଟ ଟିକେ ବୁଲିବା ତ ଷ୍ଟାର୍ଟ କଲେ ତାପରେ ନିଜେ ନିଜେ ରୋଜଗାର କଲେ ସେତେବେଳେ ତ ନିଜର ଜବ ଥିବ ଆଉ ସେତେବେଳେ ବି ବୁଲିବାକୁ ଟାଇମ ମିଳିବନି
ଆଉ ତାପରେ ତାପରେ ଫ୍ୟୁଚର କଥା କଥା ଭାବିକି ଘରେ ରହିବାକୁ ପଡିବ ଆଇଦ ଜୋବ ଜବ କଲେ ବି ଯଦି ଭଲ ଘରେ ପଡିଲା ତ କାହିଁକି କିଏ କହିବ କାଇହିଁ ତୁ ଚାକିରିୀ କରୁନା ଯଦି ସରିଲା। ସେ ସେଇ ଟାଇପ ର ଆଉ
ହଁ
ହୁଁ ଏଇଟାପରେ ଚାଲିଛି ସୁଖେ ଦୁଃଖେ ଏଇତ ଜୀବନ ଦକ୍ଷିଣୀ ପବନ ଆଉ
ହଁ ଭଲ ତମେ ଠକ କହୁଛ ଆଉ
ହଁ ମୁଁ ଏବେ ନୂଆ ନୂଆ ଶିଖୁଛି ତ ଏଇ ତ ଯିବ ଖ ପବା ନା ଆଉ ତମେ ଧଉଳି କେବେ ଯାଇଛ ଆଉ
ଭଉଳିୀ ହଁ ଯାଇଛି। ଏବେ ମାନେ ଯେବେ ମୁଁ ଫାଷ୍ଟ ଭୁବନେଶ୍ୱର ଆସିଥିଲି।
ହୁଁ ଆଚଛା ଭୁବନେଶ୍ଵର କୋଉ କୋଉ ଜାଗା ଯାଇଛ
କୋଉ କୋଉ ଜାଗା କହିଲେ ମୁଁ ବହୁତ କମ ଜାଗା ଯାଇଛି ଧଉଳି ଯାଇଛି ଆଉ ଖଣ୍ଡଗିରି ଉଦୟଗିରି ଗୁମ୍ଫା ଯାଇଛି ଆଉ କଉଠି କି ଆଉ ଇସ୍କନ ଟେମ୍ପଲ ଯାଇଛି ନନ୍ଦନକାନନ ଯାଇଛି। ଆଉ କୋଉଠି ଯାଇଛି ଏଇ ଏଇ କିଛି ଜାଗା ଯାଇଛି ଆଉ ବେଶୀ ଯାଇନି ବହୁତ ଜାଗା ଅଛି।
ବୁଲିଲ ପାଇଁ ବହୁ ଜାଗା ଅଛି କିନ୍ତୁ ଘରେ ସେଇଟା ଅଲଗ କରନ୍ତିନି ସେଇଟା ଅଲଗା କଥା
ହୁଁ
ହଁ ସେଇଟା ସମସ୍ତିଙ୍କର ମତେବି ସେ ସେଇଆ ମୁଁ ତ ଏତେ ଜାଗା ମୁଁ ରହିଲେଣିି ଅଠ ବର୍ଷ କାଳ ଭୁବନେଶ୍ଵର୍ ଅଠ ବର୍ଷ କଣ ଉନେଇସି ବର୍ଷ କାଳୁ ଗଲେ ଚୁଆଳେ। ତ ମୁ କୁଆଡୁ ବୁଲିନି ଯାହା ସାଙ୍ଗ ମାନ ସଇତ ସହିତ ଏବେ ଯାହା ଟିକେ କୁଆଡୁ ବୁଲାବୁଲି କରୁଛି ବା ଲିଙ୍ଗରାଜ୍ ଯାଇଥିଲୁ।
ହୁଁ।
ହୋଉ ଆପଣଙ୍କ ସହ କଥା ହେଇକି ମତେ ବୋହୁତ୍ ଭଲ୍ ଲାଗିଲା। ତ ମୁଁ ଆପଣଙ୍କ ସହିତ ଆଉ ଥରେ କଣ୍ଟା ମୁଁ ଆଉ ଥରେ କଣ୍ଟାକ୍ଟ କରିବି ଆପଣଙ୍କ ସହିତ।
ଆଜ୍ଞା ଠିକ୍ ଅଛି। ଆଜ୍ଞା।